ହାଲୋ।
ହଁ କୁହ?
କଣ କରୁଥିଲ?
ଏ ଆମର ଆଜି ଏଇଠି ଗୋଟେ ଏସେଜି ରେ ସବୁ ଖାଦ୍ୟ ସାମଗ୍ରୀ ଦିନ ଆମର ଗୋଟେ ଷ୍ଟଲ୍ ହବ ତ।
ହୁଁ।
ସେଇଥିପାଇଁ ସେଇ ବ୍ୟବସ୍ଥା ରେ ଅଛି ଆମର ଯେହେତୁ ସବୁ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଇକି ବିକ୍ରି କରାଯାଉଛି ଏ ସେଇ ସବୁ ତିଆରି କରୁଛି ଆଉ।
ହୁଁ-ହୁଁ କଣ-କଣ କରୁଛ?
ଆରିସା ପିଠା। ଆଁ ସେ ରାଶି ଲଡୁ ବାଦାମ୍ ଲଡୁ। ମାଣ୍ଡିଆ ଲଡୁ ଏଇଗୁଡା ସବୁ ଆଉ।
ଓହୋ ଆଉ ତମେ କଣ ଏସେଜି ରେ ଅଛ କି?
ମୁଁ ଏସେଜି ରେ ଅଛି ସିଆରପି ଭାବରେ ଅଛି, ଆଉ ମେମ୍ବର ହଁ ଭାବରେ ବି ଏସବୁ ଜିନିଷ ଆମର ତିଆରି କରାଯାଉଛି। ଆମର ଏଇଠି ଗୋଟେ ବହୁତ ବଡ଼ ଆଜି ଏ ସଭା କରାଯିବ। ସେଇ ସଭାରେ ଏଇ ସବୁ ଖାଦ୍ୟ ପ୍ରସ୍ତୁତି ଆମର କରାଯାଇକି ଦିଆହବ ଆଉ! ତମ ଆଡେ ସେମତି କଣ ହଉଛି? ହୁଏ ନାଁ କଣ ସେ ବିଷୟରେ ଟିକେ କୁହ?
ଆମ ପଟେ ଏସେଜି ହଁ ଲୋନ୍ ଆଣିକିରି କିଛି ବି କରୁଛନ୍ତି ଲୋକ ନା। ହଁ ସବୁ ଆଜି ଆଜି ତ ନୁହଁ ଅଲଗା ଦିନରେ ବି ଆମର ସବୁ ଫଙ୍କସନ୍ ସବୁ ହଉଛି। ଯୋଉ ସେଇଠି ସମସ୍ତେ ଖାଦ୍ୟ ସାମଗ୍ରୀ ଆମ ଷ୍ଟଲ୍ ଫଲ ପଡୁଛି। ବଡ ବଡ ଜାଗାରେ ସବୁ ହସ୍ତଶିଳ୍ପ ଆଉ ଫିନାାଇଲ ଆଉ ହେଉଛି ଟେଲରିଙ୍ଗି କରିଛନ୍ତି ବି ଲୋକ ମିଶିକି ମାନେ ଏମିତି ଆମର ସବୁ କାମ କରୁଛନ୍ତି ଆଉ ତାପରେ ଷ୍ଟଲ ସବୁ କରିକି ନେଇକି ବି ବିକ୍ରି କରୁଛନ୍ତି ଆଉ ଫଙ୍କସନ ରେ। ବିକ୍ରି କରିକି କିଛି ବି ଲାଭବାନ ହେଇ ହେଇଯାଉଛନ୍ତି ପଞ୍ଚାୟତ ସ୍ତରରୁ ଯେହେତୁ ଲୋନ ଆଣିକି କରୁଛନ୍ତି। ତେଣୁ ସେମାନେ ସେଇ ପଇସାକୁ ନେଇକରି ଏଇ କାମରେ ଲଗେଇକରି ଦିଇ ପଇସା ଇନକମ୍ କରିକି କାମ କରୁଛନ୍ତି ଘରର ଆର୍ଥିକ ଅ ଅନାଟନା ସବୁ ସେଥିରେ ପୂରଣ କରୁଛନ୍ତି। ପିଲାମାନଙ୍କୁ ପାଠ ପ ପ ବି ପଢେଇ ପାରୁଛନ୍ତି ଆଉ ପୁଅ ପିଲା ହ ହ ପାଖରେ ହଉଛି ନିଜେ ଆତ୍ମ ନିଜେ ଆ ଆତ୍ମ ନିରଭରଶିଳ ହେଇପାରୁଛନ୍ତି ଆଉ
ହୁଁ ହୁଁ। ହଁ ସେଇଟା ତ ବହୁତ ସୁବିଧା ଏବେ ସେ ଜ ମାନଙ୍କ ମାଧ୍ୟମରେ ଲୋକମାନେ ଉପକୃତ ହଉଛନ୍ତି। ତାପ ରେ ଆଉ ଗୋଟେ କଥା ତମ ଆଡ଼େ ସବୁ ଇଏ କଣ କହିଲ? ତମ ଆଡେ ଏ ସବୁରେ ସବୁ ମାନେ ପାଖରେ ସବୁ ଯୋଉ ଏସ ସି ଯି ମାନେ ସବୁ କରୁଛନ୍ତି। ସବୁ ବିକ୍ରି ପାଇଁ କେମିତି କଣ? କୋଉଠିକି ଯାଉଛନ୍ତି ସେଇ ବିଷୟରେ ଟିକେ ଦେଖିଆ କହିଲ।
ଆମର ବିକ୍ରି ପ୍ରାୟ ଘରେ ଘରେ ଘ ମାନେ ଗାଁ ରେ ଯିଏ କଲେ ଗାଁରେ ଧର ଜଣେ କଲା ଧୂପ ସିଏ ଗାଁ ଆମ ଏସ୍ ଏଚ ଜି ଭିତରୁ ସେ ଜଣେ ଧୂପ ନଉଛି କିଏ ଲଡୁ କଲା ଲଡ଼ୁ ସେ ତାଠୁ ଆଣୁଛନ୍ତି ଏମିତି ଗାଁ ଭିତରେ ଆମର ନିଜ ନିଜ ଭିତରେ କିଛି ହେଇପାରୁଛି। ଆଉ ପାଖରେ ବି ଆମର ଯୋଉ ମାର୍କେଟ ସବୁ ଅଛି ସେ ମାର୍କେଟ ରେ ବି ସେମାନେ ଦଉଛନ୍ତି। ଭଲ ଭଲ ବି ଇନକମ ହଉଛି ମାର୍କେଟ ରେ।
ହୁଁ ହୁଁ। ଆଉ ତାହେଲେ ଆଉ ଯୋଉ ତମଏ ତମର ଯୋଉ କେମିତି କଣ ସବୁ କୋଉଠୁ ଆଣି କେମିତି କଣ ସବୁ କଲ ସେଟା ଟିକେ କହିଲା ଆଗେ। ଆଣ ଧୂପ ସବୁ। ଧୂପ ବିଷୟରେ ଟିକେ ଆମକୁ କୁହ କୋଉଠୁ ସବୁ ପାଇଲ କେମିତି କଣ କେମିତି କରୁଛନ୍ତି?
ଧୂପ ପାଇଁ ଆମର ଅଛି ସବୁ ଲୋନ୍ ଲୋନରେ ସବୁ ଲୋନ୍ କରିକି ଧୂପ ଯୋଉ ଆଣୁଛନ୍ତି। ସେ କମ୍ପାନୀଠୁ ଏମାନେ ଧୂପ ମେସିନ୍ ଆଣୁଛନ୍ତି ତାପରେ ତାଙ୍କ କଞ୍ଚାାମାଲ ସବୁ ସେ ମାନେ ମାନେ ସେଇ ଠୁ ସେମାନେ ବି ଦଉଛନ୍ତି ସେ କଞ୍ଚାମାଲ ଆଣିକି ଏମାନେ ଘରେ ବସିକି ତିଆରି କରୁଛନ୍ତି। ତିଆରି କରିକି ହେ କମ୍ପାନୀ କିଛି ନଉଛି। ଆଉ ଅବଶିଷ୍ଟ ଯାହା ରହୁଛି ସେମାନେ ଗାଁ ରେ ଆମ ଏସ୍ ଏଚ ଜି ମାନଙ୍କ ଭିତରେ ସେମାନେ ସମସ୍ତେ ତେ ଗାଁ କିଣୁଛନ୍ତି ନିଜେ ନିଜେ ଯୋଉ ବାହାରୁ ଯାହା ହେଲେ ବି ସମସ୍ତଙ୍କ ଘରେ ଧୂପ ଦରକାର ନା। ତେଣୁ ସମସ୍ତେ ସମସ୍ତେ ଆଣୁଛନ୍ତି ଆଉ ଅବଶିଷ୍ଟ ଯାହା ରହୁଛି ସେମାନେ ମାର୍ ର୍କେଟ ରେ ଗାଁ ନହେଲେ ଗାଁ ଦୋକାନ ମାର୍କେଟ ଏମିତି ସବୁ ଦଉଛନ୍ତି ମାର୍କେଟ ବଜାରରେ ଆମର ଦଉଛନ୍ତି ପାଖ ପାାଖ ବଜାରରେ ସବୁ ଆଉ।
ଓହୋ। ଆଉ ତାହେଲେ ଆମର ଏଇଠି ବି ସେମିତି ଆମର ବି ଏଇଠି କରୁଛନ୍ତି। ଫିନାଇଲ କରୁଛନ୍ତି ତାପରେ ବ୍ଲିଚିଙ୍ଗ। ପାଉଡର ତାକୁ ବି କେତେ ଜଣ ଏସେଜି ତାକୁ ମା ମାନେ କରୁଛନ୍ତି ଆଉ ଆଚାର ବଡି ବି ଆମର ଏଇଠି ମାନେ ଦିଆ ହଉଛି। ଆଉ ହ ସବୁ ଚାଉଳରେ ସବୁ ପାମ୍ପଡ। ଅ ତିଆରି କରିକି ତାକୁ ବି ମାନେ ବିକ୍ରି କରୁଛନ୍ତି। ଆଉ ଏମିତି ସବୁ କରୁଛନ୍ତି ଯଦି ତମର ସେଇ ଯୋଉ। ହ ବଡି ଦରକାର ହବ ତମେ ଆମକୁ କହିଲେ ଆମର ବି ଏଠି ବଢିଆ ବଡି ତିଆରି ହଉଛି
ବାହାରକୁ ବି ଆମର ବଡି ଏଠୁ ଯାଉଛି। ତମେ ବି ଆମକୁ କହିଲେ ଆମେ ବି ଏ ବଡି ତମକୁ ଦବୁ। ଆଉ ତମ ଆଡେ? ତମ ଆଡେ ବଡି କେତେ ଟଙ୍କା କଣ କେମିତି ଖଟା କେତେ ଟଙ୍କା କଣ? ଟିକେ ଦେଖିବା କିହିଲେ ଦେଖି?
କାଇଁ ଆମ ଆଡେ ମୁଁ ତ ଏ ବିଷୟରେ ଯୋଉ ବଡି କିଣୁନି ପ୍ରାୟ ଆମ ଘରେ କରୁ ଆଉ ମୁଁ ସେ ବଜାର ଦର ଦୁଇଶହ ବୋଧେ ଅଛି ବଡି କେଜି ଟା। ଆଚାର କେଜି ମୁଁ ଜାଣିନି। ଆଉ ହଉଛି କିନ୍ତୁ ବଡିଟା ଦୁଇଶହ ଅଛି ବୋଲି ହଉଛି ମୁଁ ଜାଣିଛି ଥରେ ଅଧେ କିଣିଛ ଆଉ କିନ୍ତୁ ଘରେ ମୁଁ ଟିକେ ଟିକେ ତିଆରି କରିଦିଏ ଆଉ ଅଲଗା ଲୋକ ଲୋକ ବି ଖୋଜୁଛନ୍ତି ଯଦି କହିବ ଆଡ୍ରେସ ଦବ? ତାହେଲେ ସେମାନଙ୍କୁ କହିବି ସେମାନେ ଯାଇକି ତମ ପାଖରୁ ଆଣିବେ। ତୁମର ବଜାର କେତେ ଦର ଅଛି?
ନାଇଁ ଆମର ମାନେ ବଡିଟା ତ କଣ ଏ ପ୍ରକାରର ଥିଲା ଚାଉଳ ଗୁଣ୍ଡ ଚୁନା ବଡ଼ି ଆଉ ଗୋଟେ ଆମର ଆସୁ ଛି ଇଏ ହେଲା ଆ ଇଏ କହିଲେ ଏଇଟା ହେଲା ଖାଲି ବିରି ବ ଦିଟା ବଡି ଆସୁଛି ତଣୁ କି ଚାଉଳ ବଡିଟା ଆ ରହୁଛି ଦୁଇଶହ ଟଙ୍କା କେ ଜି ଦୁଇଶହ କୋଡିଏ ଦୁଇଶହ କିନ୍ତୁ ଯୋଉଟା ଭଲ ପିଓର ପୁରା ବିରିରେ ଯୋଉ ବଡି ଟା ସେଇଟା ଆମର ଆସୁଛି ତିନିଶହ ଟଙ୍କା। ତେଣୁ କି?
ଓହୋ
ସେଇ ସେଇଭଳି ଭାବରେ ରେଟ ରେ ଆସୁଛି ଆଉ ଆମର ଏଇଭଳି ଭାବରେ ଏଠୁ ନଉଛନ୍ତି ଆଉ।
ତାହେଲେ ତମ ଆଡ୍ରେସ ଦବ ମୁଁ ଆମ ଲୋକମାନଙ୍କୁ କିହିବି ଯଦି ପିଓର ବଡି ହଉଥିବ ତାହେଲେ ଆମ ଲୋକମାନେଙ୍କୁ ଯାଇକି ଆଣିବେ ଏମିତି ଆମେ ଚାଉଳ ବଡ଼ି ପ୍ରାୟ ଖାଉଛୁ ନା ଯେଉଁମାନେ କିିଣିକି ଖାଉଛନ୍ତି। ପିଅର ବଡି ଟା ତ ଆମେ ପାଇନୁ। ଉଁ ଚାଉଳ ବ ଏଇ ବିରି ବଡି ଟା ଦେଇକି ଆଣିବେ ରାଶି ବଡି କରୁଛ?
ହଁ ରାଶି ବଡି ବି ଆମର ହଉଛି ବାଦାମ ବଡି ବି ହଉଛି।
ଓହୋ ତାଙ୍କର ପ୍ରାଇସ୍ କେମିତି ଅଛି?
ତାର ରେଟ ଅ ରାଶି
ଆଁ
ଚାଉଳ ବଡ଼ି ମିଶୁଛି ସେ ବଡିରେ ସେଇଠି ମୋର ଦୁଇଶହ କୋଡିଏ ଦୁଇଶହ ରହୁଛି ଅଧିକ ଅଥିକ ଯିଏ ନଉଛିନ୍ତି ତାଙ୍କଠୁ ଆମେ ଦୁଇସରେ ଦୋଉ ଯଦି ଯୋଉମାନେ ଗୋଟେଜି ଦି କେଜି ନଉଛନ୍ତି ତାଙ୍କୁ ଦୁଇଶହ କୋଡିଏ ଦଉଛୁ। ଆଉ
ହୁଁ ହୁଁ
ରାଶି ବଡି ବାଦାମ ବଡ଼ି ତିନିଶ ପଚାଶରେ ଦଉଛୁ।
ଅ ହ। ଆମର ତାହେଲେ ଲୋକ କିଛି ହେଲେ ତମ ଯଦି ପାଖା ପାଖି ଏରିଆ ହେଇଥାନ୍ତା ତାହେଲେ କିଛି ଲୋକ ଯାଇକି ତମ ପାଖରେ କିଏ ତିଆରି କରନ୍ତେ? ତମେ ଲୋକ ରଖିବାକୁ ଚାହୁଁଛ କି ଆମର ଯାଇକି ଲୋକ କରନ୍ତେ ହେଲେ ସେଇଠି କିଛି ଯାଇକି ଶିଖନ୍ତେ। କରନ୍ତେ ବଜାରରେ ସବୁ ହଉଛି ଦିଅନ୍ତେ।
ହଁ ଆମର ତ ଲୋକ ଆବଶ୍ୟକ କାରଣ ଆମ ବିଜ୍ ଆମର ବ୍ୟବସାୟ ବଢ଼େଇବାକୁ ଆମେ ଚାହୁଁ। ଆହୁରି ଅଧିକା ଅଧିକ ଲୋକ ଚାହୁଁଛନ୍ତି ନବା ପାଇଁ। ଯଦି ତୁମ ପା ଖରେ ସେଇଭଳି ଭାବରେ କିଛି ମହିଳା ଥିବେ ତମେ ଆମକୁ ଯୋଗାଯୋଗ କଲେ ଆମର ଠିକଣା ଦେଲେ ସେମାନେ ଆସିକି କି ନିଶ୍ଚିନ୍ତ ଭାବରେ କରିପାରିବେ ତାଙ୍କର ପାରିଶ୍ରମିକ ନେଇକି ଯାଇପାରିବେ।
ହୁଁ ଶି ଆମର ସେମିତି ଗୋଡେ ଫାଙ୍କା ଅଛନ୍ତି ସେମାନେ କିଛି କରୁନାହାନ୍ତି। ତା ହେଉଛି ତାଙ୍କ ଘରର ପରିସ୍ଥିତି ଖରାପ ତେଣୁ ସେମାନେ ଚାହୁଁଛନ୍ତି କି କୋଉଠି ଯାଇକି କାମ କରିକି ଦି ପଇସା ଇନକମ୍ କରିବେ ଆମର ଏଇ ଏସେଜି ମାଧ୍ୟମରେ ସେମାନେ କରିବାକୁ ଚାହୁଁଛନ୍ତି। ତମେ ଯଦି କହିବ ଆଡ୍ରେସ୍ ଦେବି। ସେ ଦବ ଯଦି ତାହେଲେ ସେମାନେ ଯାଇକରି ହେଲେ ତମ ପାଖରେ କିଛି କାମ ଶିଖିବେ ଆଉ। କିଛି ବି ତାଙ୍କର ଇନକମ୍ କରିପାରିବେ ପରିବାରର ଆର୍ଥିକ ଗୁଜୁରାଣ ମେଣ୍ଟେଇ ପାରିବେ।
ହୁଁ ହଁ ହଁ ନାଇଁ ନାଇଁ ଆମେ କହିଲୁ ମୁଁ କହିଲି ତ ଆପଣ ଲୋକଙ୍କୁ ପ ପଠେଇବି ମା ମାନଙ୍କୁ। ଆସିକି ସେ କରିକି ତାଙ୍କର ପାରିଶ୍ରମିକ ନେଇକି ଯିବେ ଆଉ।
ହୁଁ କେତେ ଜଣ ଲୋକ ତଥାପି କେ କେତେଜଣ ଲେଡ଼ିସ୍ ଆବଶ୍ୟକ ସ୍ତ୍ରୀ ଲୋକ?
ଦଶ ଜଣ ହେଲେ ହେବ ଦଶ ଜଣ ହେଲେ। ହେଇପାରିବ ବର୍ତ୍ତମାନ ଏଇନା ଦଶ ଜଣ ଆସିଲେ ବି କାମ କରିବେ।
ହୁଁ ତମର ବିରି ଟା କୋଉଠୁ ଆଣୁଛ?
ବିରି ଆମକୁ ଆମେ ଜଣେ ଏଠି ଚାଷୀ ଅଛନ୍ତି ଯୋଉ ପାଖର ସବୁ ମାନେ ଲୋକ। ଲୋକାଲ ରେ ଯୋଉ ଚାଷୀ ମାନେ ଅଛନ୍ତି ଆମେ ତାଙ୍କ କୁ ଯୋଗାଯୋଗ କରିଦେଇଛୁ ସେମାନେ ତାଙ୍କ ବିରି ଅମଳ କଲେ। ଆଣିକି ଆମ ପାଖକୁ ପ୍ରତ୍ୟକ୍ଷ ଭାବରେ ସେ ଦେଇ ଦଉଛନ୍ତି।
ତମର କଣ ଚାଷ ହଉନି ସେପଟେ କି?
ଆମର ବିରି ଚାଷ ହଉଛି ଯେ ଆମର ଏଇଟା ବଡି ଆମେ କରୁଛୁ ନା ତ ବର୍ଷ ସାରା ଚାଲିଛି। ବର୍ଷା ସାରା ପାଇଁ ଯେତିକି ବିରି ତ ଆମେ ଆମର ଆମେ ପାଖାପାଖି କରିପାରୁନୁ। ପାଖରେ ଯୋଉମାନେ ବି କରୁଛନ୍ତି ସେମାନେ ବି ବିରି ଆମକୁ ଦେଇ ଦଉଛନ୍ତି। କିନ୍ତୁ ସେତିକି ବି ଆମକୁ ହଉନି ପାଇପାରୁନି ଆମ ପାଇଁ। ତେଣୁ କି ଆମକୁ ବାହାରୁ ଆଣି ବାହାରୁ ମାନେ ବହୁତ ବାହାରୁ ନୁହେଁ। ଆମର ଏଇ ପାଖ ବଜାର ଯୋଉ ସେଇଠୁ ଆମେ ଆଣୁଛୁ।
ଓହୋ। ଆଉ କଣ ଚାଷ ତମ ଆଡେ ହଉଛି ନା ଆଉ କିଛି? ବିରି ଛଡ଼ା ହ୍ୟାଲୋ।
ବିରି ଛଡ଼ା କୋଳଥ ହଉଚି ସୂର୍ଯ୍ୟମୁଖୀ କଣ ଚାଷ କଲେଣି। ଏମିତି ସବୁ ପ୍ରକାରର ହଉଛି ଆଉ ପୁଣି ଦେଖିବା ଆଉ କେତେ ଯେତେବେଳେ ଆପଣ ମାନେ ଫାଙ୍କା ହେଲେ ଆମେ କଥା ହେବା ଏଇନା ଟିକେ ରଖନ୍ତୁ ଆଉ କିଛି ସମୟ ପରେ ପୁଣି ମୁଁ ଆପଣଙ୍କୁ କଲ୍ କରିବି।
ହଉ। ରହୁଛି।